ହ୍ୟାଲୋ।
କ ହ୍ୟାଲୋ।
ହ୍ୟାଲୋ।
ହଁ ନମସ୍କାର।
ନମସ୍କାର କଣ କରୁଥିଲେ।
ବସି ଆଉ ଆପଣ କଣ କରୁଥିଲେ।
ମୁଁ ରୋଷେଇ ବନାଉଛି।
ଆମର ରୋଷେଇ ସରିଲାଣି।
ଆମର ଟିକେ ଡେରିରେ ରୋଷେଇ ହୁଏ। ଆଉ ତ ସବୁ ତ
ଟିକେ ଅଛନ୍ତି।
ଆମର ସମ ଶାଶୁ ଆଉ ପୁତୁରା ଯା। ଆଉ ପିଲା ମୋର ପୁଅ ଝିଅ ଦୁଇଜଣ ଅଛନ୍ତି।
ଆପଣ ଘର କୋଉଠି?
ଆମର ବଳରାମ ପ୍ରସାଦ କୋଡ଼ିଏ ଏକାରଣୀ ଜାଣିଛନ୍ତି।
କଣ କହିଲେ?
କୋଡ଼ିଏ ଏକାରଣୀ ଜାଣିଛନ୍ତି?
ନା ନା ନା
ଆପଣଙ୍କ ଘର ଟା କୋଉଠି କି?
ମୋର କଟକ ଡିଷ୍ଟ୍ରିକ୍ଟ।
ଆଛା କଟକ ଡିଷ୍ଟ୍ରିକ୍ଟ ନାଇ ଆମର ଢେଙ୍କାନାଳ ଡିଷ୍ଟ୍ରିକ୍ଟ୍ ର ଗୁଡିଆ କାଟଣୀ ଗୋଟେ ମାରେ ସେଇଠି।
ଆଜ୍ଞା ରୋଷେଇ କଣ ଚାଲିଛି?
ରୋଷେଇ ରେ ମଟନ ବସାଉଛି ଆଉ।
ଆମ ପାଇଁ ପଠେଇବ।
ହଁ ହଁ ହଁ ଆଉ ମୁଁ ତ ଖାଏନି ମଟନ ଖାଏନି ଖାଲି ବନାଏ ଆଉ।
ଖାଇ ଖାଅନାଇଁ ନିରାମିଷ।
ମୁଁ ନାଇଁ ନାଇଁ ମୁଁ ଆମିଶି ମୁଁ ଅଣ୍ଡା ଖାଇବି ମାଛ ଖାଇବି ମା ମଟନ୍ ଖାଏନି ମୁଁ ସେ ହାଇସ୍କୁଲରେ ପଢିଲା ବେଳେ ମଟନ ଯୋଉ କଟା ହବାର ଦେଖିଦେଲି ତ।
ଆଜ୍ଞା ଆଜ୍ଞା
ସିଏ ମୁଁ ସେ ଏତେ ବଳୁ ଛାଡି ଦେଇଛି ମଟନ ଖାଉନି।
ଆଚ୍ଛା ଆପଣଙ୍କର ଆପଣଙ୍କର କେତେ ଏବେ ନୂଆ ଜଏନ ହେଇଛନ୍ତି ନା ଆଗରୁ ହେଇଗଲାଣି।
ନାଇଁ ଏଇ ପ୍ରୋଜେକ୍ଟରେ ମାନେ ନୂଆ ମାନେ ଏଇ ଏଇ ମାସେ ତଳର କିନ୍ତୁ ମୁଁ କରିନଥିଲି।
ଆଜ୍ଞା ଆଜ୍ଞା
ଆଉ ଆପଣ କଣ ନୂଆ ଜଏନ କି?
ମୁଁ ଆଉ କାଲି ଜଏନ୍ ହେଇଛି।
ଓ କାଲି ଜଇନ ହେଇଛନ୍ତି ଆଚ୍ଛା ଆଉ ଘରେ ସବୁ କିଏ କିଏ ରହନ୍ତି?
ଘରେ ବାପା ମା ଆଉ ଶାଶୁ ଶଶୁର ବାପା ମା ତ ଆଉ।
ଓ ହୋ ବାପା ବୋଉ ବି ସେଥିରେ।
ନାଇଁ ନାଇଁ ନାଇଁ ସରି ସରି ଶାଶୁ ଶ୍ୱଶୁର ସ୍ୱାମୀ ପୁଅ ଗୋଟେ ଆଉ।
ଓ ହୋ କଟକର କୋଉ ଜାଗା
କଟକ ଆମର ବାରଙ୍ଗ ଡିଷ୍ଟ୍ରିକଟ।
ବାରଙ୍ଗ?
ହଁ ନନ୍ଦନକାନ ସେଇ ନନ୍ଦନ କାନନ ପାଖରେ
ଓହୋ ତାହେଲେ କାଲି ଆଡ ହେଇଛନ୍ତି ନାଇଁ।
ଆଜ୍ଞା କାଲି ଆଡେ ହେଇଛି ସେ ମୁଁ କିଛି ଜାଣି ପାରୁନାହିଁ। ମୋର ଟ୍ୟାକ୍ସ ଦିଆଯାଇଚି ନା କଲ୍ କରିବାକୁ ତିରିଶିଟା ତ ଡାଇରେକ୍ଟ ସିଆଡୁ କଲ୍ ଆସୁଚି ମୁଁ କଲ୍ କଲା ବେଳୁ କେହି ମାନେ କେମିତି କଣ କରିବି ଜାଣି ହଉନାହିଁ।
ହଁ ଆପଣ ଲେକି ଛାଡ଼ିଦେବେ ଫ୍ରି ଅଛନ୍ତି କି ଯିଏ ଫ୍ରି ଥିବ ସେ କଲ୍ କରିବେ କଲ୍
ସିଏ କଲ୍ କଲେ କଣ ହେଲା ମୋର ତ ଟ୍ୟାକ୍ସ ନା ମୁଁ କଲ୍ କଲେ ତିରିଶି ଟା କଲ
ଫ୍ରି ଅଛନ୍ତି କି ଛାଡ଼ିଦେବେ ଗ୍ରୁପରେ ଯିଏ ଫ୍ରି ଥିବ ହଁ କଲେ ଆପଣ କଲ୍ କରିବେ ଆଉ କଣ।
ଆଜ୍ଞା ଆଜ୍ଞା।
ଆଉ ସକାଳ କଣ ଖାଇବା ପିଇବା ଟିଫିନ୍?
ସକାଳେ ଚାହା ଖାଇଥିଲୁ, ଭାତ ମାଛ ତରକାରୀ ହେଲା ସେ ଖାଇଲେ ଟିଫିନ୍ ନେଇକି ଗ ଆମର ସକାଳୁ ରୋଷେଇ। ହଁ ପୁଅ ପଡୁଛି ସୋରସ୍ଵତୀ ରେ ତ
ହଉ ନେଟୱାର୍କ ପାଉନି ଯେ, ବର୍ଷା ପ୍ରବଳ ହେଇଚି ନା।
ଆଜ୍ଞା ଆଜ୍ଞା।
ହଁ ହଉ ହଁ।
ଆପଣ ଏଇ ଯୋଉ ସୁଜତାରାଣୀ ଜେନା ଆପଣ ତ ହ୍ୱାଟସଆପରେ ଯୋଉ କାଳିଆକୁ ତ ମେସେଜ କରୁଥିଲେ।
ହଁ ହଁ ସୁଜାତାରାଣୀ ଜେନା।
ଆଜ୍ଞା ଆଜ୍ଞା। ଆପଣ କେତେ ପେମେଣ୍ଟ ପାଇଲେଣି?
କଣ କହିଲେ?
ମୁଁ ଲି ପେମେଣ୍ଟ କେତେ ପାଇଲେଣି?
ନାଇଁ ନାଇଁ ମୁଁ ଦି ଚାରିଟା ଖାଲି କଲ କରିଚି, ମୁଁ ବେଶୀ କିଛି କରିନଥିଲି କା କାଲି ଚାରି ପାଞ୍ଚଟା କରିଦେଇଚି, ଆଉ ମୁଁ ତା ପୂର୍ବର କିଛି କରିନଥିଲି କାଇଁ ନା ରଜ ରେ ସିଏ ତା ପୂର୍ବରୁ ମୋର କରିବା କଥା ଟ୍ୟାକ୍ସ ଗୁଡାକ ଯୋଉ ନୂଆ ପ୍ରୋଜେକ୍ଟ ଆସିଲା କିନ୍ତୁ ମୁଁ କିଛି କରିନଥିଲି ଘରକୁ ଯାଇଥିଲି ମୋର ତ ରଜ ମହୋତ୍ସବ କରୁଚି ବସିକିନା ଘରେ ବା
ଆଚ୍ଛା ଯୋଉ ଟ୍ୟାକ୍ସ ମାନଙ୍କର ତାଙ୍କର ଟାଇମ୍ ଦେଇଥେବେ ଏତିକି ଦିନ ଭିତରେ ଇଏ କରିଆକୁ?
ହଁ ତାର ଟାଇମ୍ ଅଛି।
ଆଉ ତମେ ଏତେ ଦିନ ହେଲାଣି ଟ୍ୟାକ୍ସ ପୂରଣ କରିନ କିଛି କହିବେନି?
ନାଇଁ ମୋର ହଉଚି ଆଜି ଲାଷ୍ଟ ଅଛି ଯେତିକି ହେଇଥିବ ହେଇଥିବ ଆଉ। ମୋର ଆଜି ଲାଷ୍ଟେ, ନାଇଁ ନାଇଁ ତାର ଟାଇମ୍ ନା। ମୋର ଛଅଟା, ଛଅଟା ହେଇଗଲା ଛଅଟା ସାତଟା ହେଇଯିବ ଆଜି ଦିନରେ ତମେ ରାତି ବାରଟା ପର୍ଯ୍ୟନ୍ତ ଯେତେ କଥା ହେଇପାରିବ।
ହଁ ଯେ ମୁଁ କଲି ଆଜି ଆଜି ବୋଧେ ତିରିଶିଟା ଖଣ୍ଡେ କରିଦବୁ ନା କେତେଟା ଟ୍ୟାକ୍ସ ଦିଆ ହେଇଚି ତମର?
ତାର ତିରିଶିଟା ତିରିଶିଟା ତ ଆଉ ସମସ୍ତ ଦଶ ମିନଟ୍ ଆଉ।
ହଁ ତମେ ଆଜି ତିରିଶି ଟା ସାରିଦବ?
ନା ନା ତିରିଶ ଟା ନାଇଁ ଯେତିକି ହେଲା ହେଲା ଆଉ, କାଇଁକି ନା ମୋର ତ ଛୋଟ ଛୁଆ ଫ୍ୟାମିଲି ଭିତେରେ ଯେ ତିକି ହେଲା ହେଲା ଆଉ
କି ବା କଣ କହିବେ? ଏତିକି ଦିନ ଟାଇମ ଭିତେରେ ମାନେ ଏତିକି ସାତଦିନ ଭିତେରେ ତିରିଶି ଟା କଲ ସାରିବ।
ହଁ ଏବେ ଯୋଉ ନୂଆ ଆଡ ହେଇ ଜଏନ୍ କରିଛନ୍ତି ପିଲାମାନେ ସେଇମାନକ ତାଙ୍କ ପାଇଁ ସାତ ଦିନ ଅଛି ଟାଇମ୍ ଅଛି ଆମ ପାଇଁ ବି ଥିଲା ବହୁତ ଟାଇମ୍ ଥିଲା କିନ୍ତୁ ମୁଁ କରିନଥିଲି।
ଆଜ୍ଞା ଆଜ୍ଞା।
ଆଉ ବର୍ଷା କାଲି ହେଇଥିଲା?
ହଁ ବର୍ଷା ତ ହଉଚି ଆଉ ତିନିଦିନି ହେଲାଣି ଆଉ।
ଆମର ତ ଇଆଡେ ଏତେ ବର୍ଷା ରାତି ସାରା ହେଇଚି ରୋଡ ପୁରା ଖୋଳି ତାଡି ପକେଇ ଦେଇଚି ପା ପାହାଡ ପାଣି ମାଡି ଆସି ଯେ। ଆ ହଁ ହଁ ଦଶ ମିନିଟ୍।
ଆଚ୍ଛା ଯୋଉ ଦିଦି ଏଇଟା ମାନେ ଯୋଉଠି କଥା ହବ ପୁରା ସାଇଲେଣ୍ଟ ଥବ ଜାଗା ନା?
ହଁ ହଁ ମାନେ ଟିକେ ସାଇଲେଣ୍ଟ ରହିଲେ ଭଲ ହବ, ଜାଗାଟା।
ଆଚ୍ଛା ଏଇ ଆପ୍ ରେ କିଛି ପ୍ରୋବ୍ଲେମ୍ ନାହିଁ?
ହୁଁ ହୁଁ ମୁଁ ତ ଏଇଥର ଇୟା ନେକ୍ସଟ ଇୟରରେ ଯୋଉଁମାନେ କାମ କରୁଥିଲେ ସେମାନେ ତ ମାନେ ଠିକ ଲାଗୁଛି ତାଙ୍କୁ ତ ଆମକୁ ସେ କହିଥିଲେ ତ ଆମେ କହିଲ ଠିକ ଅଛି କରିବା ଆଉ ପ୍ରୋବ୍ଲେ
ଯିଏଟା ମାନେ କଥାବାର୍ତ୍ତା ତ ଆମେ ଖାଲି ନର୍ମାଲି ଯା ହଉଛେ ଏଇଟା ମାନେ କଣ? ଅ ଏଇଟା ମାନେ କଣ କଥାଚି କ ଏ ଏଟା କରିଛି ତାର ବେନିଫିଟ କଣ ହଉଛି?
ହଁ ତ ସିଏ ଯିଏ ଏଇ ପ୍ରୋଜେକ୍ଟ ଯିଏ କରୁବ ମାନେ କରୁଛ ଅଛନ୍ତିଟା ଆପ ଯାହା ଯିଏ ସିଏ ଜାଣିଥିବେ ତାଙ୍କର ବେନିଫିଟ କଣ ହଉଛି ତାପରେ ନେଷ୍ଟ କୁହ ତମକୁ ଉପର ଲେବୁଲ ଦେବେ ଆଜି ଏଇଟା ଆପ ମାନେ ଫାଷ୍ଟ ସୁରୁ ହଉଛି ତାଙ୍କ ପ୍ରୋଜେକ୍ଟ ହଉଛି କଥାରୁ।
ହୁଁ।
କଥା କଥା ପରେ ପରେ ତାଙ୍କର ସେକ କେଣ୍ଡ ପ୍ରୋଜେକ୍ଟ ତମକୁ ଯୋଉମାନେ ଉପର ଲେବେଲକୁ ଗଲେ ହାରି ମନେକର ଆମର ଆମେ ତିରିଶିଟା କଲ କରିସାରିଲେ ଶହେ ଅଶୀ ମିନିଟର ଆଁ ନେଷ୍ଟ ପ୍ରୋଜେକ୍ଟ ଆଜ୍ଞା ଆମକୁ କଣ ଦେବେ ସେଇଟା ସିଏ ତାଙ୍କର ଡିସାଇଡ କରି ତାଙ୍କର କାହାକୁ କାହାକୁ ଦେବେ କଣ, ତାପରେ ଉପର ଲେବୁଲ୍ କାମ ଦେବେ ତାପରେ ପୁଣି କଣ ଅଲଗା ତାଙ୍କର କାମ ଏମ ତି ଟିପ୍ରୋଜେକ୍ଟର ଆସୁଛି ଆଉ ହଁ ହଁ ହଁ। କିନ୍ତୁ ଆଗ ମା
କଣ କଅଲୁ କଣ ଇଏ ହଉଛୁ ମୁଁ ନିଜେ ବି ଜାଣି ଆଛା ଏ ଯୋଉ ଲେଖ ଲେଖୁଛି ଅଁ ଅଁ କଲ୍ ଇନ ପ୍ରୋଗେସ ସେଟା ଟାଇମ ଟା ଦେଖଉଛି ବୋଧେ ନା କଣ?
କଣ କହିଲା।
ତମ ସାଙ୍ଗରେ ଯୋଉ କଥା ହଉଛି ଏଥିରେ ଲେଖୁଛି କଲ ଇନ ପ୍ରୋଗେସ।
ହଁ ହଁ।
ପ୍ରୋଗ୍ରେସମାନେ ମୋର ବଢୁଛି ମାନେ ମୋ କଲଟା ମୋର କଲଟା ଦେଖନ୍ତୁ ମୁଁ କଲ୍ କିଛି କରିନଥିଲି ନା। ଯେହେତୁ ମୁଁ କଲ କାଲିଆ ଷ୍ଟାର୍ଟ କରିଛି। ଯେ ଟାଇମ।
ଟାଇମ ନୁଁଅ ତ ଲେଖୁଛି କଲ ଇନ ପ୍ରୋଗେସ ଛଅଟା ଚଉ ଛ ସିକ୍ସ ଫୋର୍ ଥ୍ରୀ।
ହଁ ସେଇଟା ତାର କଣ ଗୋଟେ ପଏଣ୍ଟ ସିକ୍ସ ଫୋର ଥ୍ରୀ ମାନେ ତ ମୋ କଲ ଅନୁସାରେ ମୋ କଲ ମୁଁ ଯୋଉ କେତେଟା କଲ କରିଚି ତାଙ୍କ ହିସାବ ଅନୁସାରେ କିନ୍ତୁ ଏଟା ଟାଇମ ନୁହଁ ସେଇଟା ହଉଛି ମୋ କଲ ହିସାବରେ।
ନା ହୋ। ତମ ତ କମ୍ପଲିଟ ହେଇନା ପଇସା ବି ଆସି ନ ଥିବ ପେମେଟେ?
ତାଙ୍କର କମ କଥା କମ ଇଏ ଅନୁସାରେ ହେଇ ଅନୁସାରେ ତମର ଆସିବ ଆଉ।
ହଁ।
ଏଟା ତ ମୁଁ ଆଗ ଆଗ ହେମିତି ଭାରି ମୋ ଇଚ୍ଛା ହେଲା ନି କାଇଁ
ସେ ଆଉ କଣ ଟିକେ ହସୁଚି କଣ କରୁଛନ୍ତି ତ।
ନାଇଁ ନାଇଁ ହେଇନି ମୋର ଦଶ ମିନିଟ ମୁଁ ଠିକ ଅଛି ମୁଁ କହିବି। ମୁଁ ରହୁଛି ବୋଲି କହିବି ହିଁ ହିଁ ହିଁ ହେଁ ହେଁ ହେଁ। ଆ ଆ ଆଜିର ରୋଷେଇ ଆଜିର ରୋଷେଇ କଣ?
ମାଛ ଭାତ ହେଇଛି ଆଉ ଆଉ ତମର ସିଆଡେ ସବୁ କଣ ମାନେ ଫେଷ୍ଟିଭାଲ ମାନେ କଣ ସିଆଡେ ପ୍ରସିଦ୍ଧ ସବୁ।
ଆମର ମକର ସଂକ୍ରାନ୍ତି, ରଜ ଭଲ ମକର ସଂକ୍ରାନ୍ତି ବହୁତ ଭଲ ହୁଏ, ରଜ ସଂ ସଂକ୍ରାନ୍ତି ଭଲ ହୁଏ। ଏଇ ସବୁ ଆଉ ପ୍ରଥମାଷ୍ଟମୀ ଅତି ଭଲ ହୁଏ କଣ କହିଲେ?
ନାଇଁ ନାଇଁ ଏଇଟା ମୁଁ କହିଲି ସକାଳ ମର୍ଣ୍ଣିିଂ ଟାଇମ ଟା ଏମିତି ହଉଛି ନା ମୁଁ ପୁଅକୁ ଶୁଆଇ ସେ ମୁଁ ଆରାମସ ନିରଳା ରେ ବି କଥା ହେଇପାରିବି ସେତେବେଳେ କଣ ସାଇଲେଣ୍ଟ ଥିବ ଘର।
ଆମର ଏବେ ପିଲାମାନେ ସ୍କୁଲୁ ଆସିଲେ ସାଙ୍ଗେ ସାଙ୍ଗେ ଆଉ ସେମାନେ ରେ ଯେମିତି ଜଣଙ୍କୁ ପଠେଇଦେଲି ଟିକେ ଯା ବର୍ଷା ହେଇଛି ନା ମୁ ଧୋଇ ଧୁଆ ହୋଇ ପଡ଼ିବୁ ଡ୍ରେସ୍ ଚେଞ୍ଜ କରିବୁ ସେତ ଗାଧୋଇ ପାଧେଇକି ପଳି ଆସିଲା। ଆଉ ରୋଷେଇ ଏଣେ ବସା ହେଇଛି ସେଥି ପାଇଁ ଗୋଟେ ଗୋଟେ ବିସ୍କିଟ
ଆଚ୍ଛା ଦଶ ମିନିଟ ଟାଇମ ହବ ବୋଲି ତମେ କଣ ମାନେ ଟାଇମି ବି ଦେଖୁଛ ଫୋନରେ ନା?
ହଁ ହଁ ଟାଇମ ଦେଖିବା ପାଇଁ ପଡୁଛି ନା ମୁଁ ୱାଚ ଟାକୁ ଅନେଇ ଥାଏ। ଦଶ ମିନିଟ ପରେ ନା ଫୋନରେ ମୁଁ ଏଠି କାମ କରୁଥାଏ ନା। ନ ହେଲେ ଏଇଟା ଆଉ କିଏ? ହ୍ୟାଲୋ।
ଆଜ୍ଞା।
ଆଉ ଘରେ ଶାଶୁ ଶଶୁର ସବୁ ଅଛନ୍ତି?
ହଁ ହଁ।
ଆଉ ଏ ବର୍ଷ ରଜ କେମିତି ପାଳିଲେ?
ରଜ ସେମିତି ପୁଅ ଟିକେ ଗୋଡଟା ଇଏ ହେଇଗଲା ନା ଟିକେ ମାଇଣ୍ଡଟା ଅବଶୋଷ ଥିଲା ଭଲରେ ପାଳି ହେଇ ନାଇଁ ଆଉ। ଗୋଡୋଟା ଟିକେ ଫ୍ୟାକ୍ଚର ହେଇଯାଇଛି ତ ହଁ। ହଁ ହଁ ଫ୍ୟାକ୍ଚର ହେଇଯାଇଛି।
କେମିତି?
ନାଇଁ ଗ୍ୟାସ ଟାଙ୍କି ତ ଟିକେ ପଡିଗଲା ସେଥିପାଇଁ।
ଓ ହୋ।
ହୁଁ।
ହଁ ଏଇ ଛୁଆମାନଙ୍କ ପାଇଁ ତ ବେଶି ଏ ହେତେବେଳେ ମା ମାନେ ଯେତିକି ହଉନଥିଲା ଆଜିକାଲି ଛୁଆ ମାନେ ଯେତିକି ଦୌଡୁନାହାନ୍ତି ପାଠ ଠ ପାଇଁ ମା ମାନେ ଦୌଡିବା ପାଇଁ ପଡୁଛି।
ହଁ ହଁ ଇଏ ଟା ଅବିକା ଅଲଗା ପ୍ରକାର ସବୁ। ଆଗେକା ପାଠ ପାଠ ଅଇକା ପିଲା ସେବେକା ପିଲା ମାନେ ଛାଡିବେ ଏବେକା ଛୁଆ ଭାରି ଦୁଷ୍ଟ ବା।
ଏବେ ଛୁଆ ବହୁତ ଦୁଷ୍ଟ ସେତେବେଳେ ମା ମାନଙ୍କର ଦୁଇ ଚାରି ପିଲା ଥିଲେ ପୁଣି ସେମାନେ ତ ସବୁ ଅ ରଖିଥିଲେ ପାଠ ପଢଉଥିଲେ କିନ୍ତୁ ଆଜିିକାଲି ପିଲା ବହୁତ ଦୁଷ୍ଟ ଦୁଷ୍ଟ ଯେମିତି ବ୍ରେନି ବି ଆଜିକା ହେତେବେଳେ ପିଲା ଥିଲେ ଆଜିକାଲି ପିଲା ହେଲେ ବ୍ରେନି।
ହୁଁ ଆପଣ ଆପ
ହେତେବେଳେ କଣ ଦେଖ ହଁ ହଁ ହାଉସୱାଇଫ୍। ମୋର ପୁଅଟେ ଝିଅଟେ ପୁଅ ସେବେ ଝିଅ ସେଭେନ୍ଥ ପଡ଼ୁଛି।
ଆଉ ଭାଇ? କଣ କରନ୍ତି?
ହ୍ୟାଲୋ ପୁଅ ବୋଧେ ଅଛି କଣ ଗୋଟେ ପଚାରୁଛି ନାଇଁ କି?
ହଁ ସେଇ ତ ଖାଲି କହୁଚି ଜାହା ସହିତ କଥା ହଉଛି ମତେ ଦେ ମୁଁ କଥା ହେବି ଆଉ। ଆଉ ଘରକୁ ଯାଇନାହାନ୍ତି ବୁଲିଆ ପାଇଁ? ନା ନା ପୁଅ
ନାଇଁ ମୁଁ ରଜ ଛୁଟିରେ
କଣ କରୁଥିଲେ?
ଏ ରଜ ଛୁଟି କରିଦେଇକିନା ପଳେଇ ଆସିଛି ତ ଏଇନା ଆଉ ପିଲାଙ୍କର ତ ପାଠ ପଢା ଫାଷ୍ଟ ସି ଏବେ ହବ ଏଇ ଜୁଲାଇରେ ଆଉ ପିଲମାନଙ୍କର ପାଠ ପଢ଼ା ସମୟରେ କୁଆଡ଼େ ଯାଇ ହଉନି। ଆଉ ଗୋଟିଏ ବଡ ଦେଉଳ ବାହାର ଥିଲୁ ଯିବା ପାଇଁ ଯେ ହେଇଆଡେ ବି ଯା ରଥଯାତ୍ରା ଏ ରଥଯାତ୍ରା ଭିଡ ତାପରେ
ହୁଁ।
ରଥଯାତ୍ରା ପରେ ଯିବି ନହେଲେ ରଥଯାତ୍ରା ପୂର୍ବରୁ ଯିବି।
ହଉ ମନେ କର ଦିଦି ଏଥେ ମନେକର ତମ କାଳିଆ ଉପରେ ଥବ ଆଜ୍ଞା ଆଜ୍ଞା। ହ।
ହଉ ହଉ ରହୁଛି।
ହଁ ହଁ।